ହାଲୋ।
ହାଲୋ।
ହଁ କୁହନ୍ତୁ।
କଣ କରୁଚନ୍ତି?
ଏବେ କଲେଜ୍ ବାହାରୁଚି କଲେଜ୍ ଯାଉଚି, ଆଉ ଆପଣ?
ମୁଁ ଏବେ ଡ୍ୟୁଟି ବାହାରିଚି ବସ୍ ଷ୍ଟାଣ୍ଡରେ ଠିଆ ହେଇଚି।
ଅ ହୋ ଖାଇଥିଲ କଣ? କଣ ଖାଇଚନ୍ତି? କିଛି ଖାଇନି ବସ୍ ବର୍ଷା ହୋଉଚି ତ ଆମ ଏପଟେ ଲେଟ ହେଇଗଲା ସେଥିପାଇଁ ପଳେଇ ଆସିଲି
ଆଚ୍ଛା ମୁଁ ରୁଟି ଖାଇଚି
ଆଉ କଲେଜ ଏବେ କଣ ପାଠ ପଢୁଚ?
ମୋର ଏବେ ପ୍ଲସ ଟୁ ସେକେଣ୍ଡ ଇଅର୍ ହେଇଚି
ମୋର ଗ୍ରାଜ୍ୟୁଏସନ ସରିଜାଇଚି ପ୍ଲସ ଟୁ କୋଉଥିରେ ପଢୁଚନ୍ତି? କୋଉ ଷ୍ଟ୍ରୀମ୍ ରେ?
ଆର୍ଟ୍ସ ହୁଁ।
ଆଚ୍ଛା। ଆଉ ଟେନ୍ଥ ରେଜଲ୍ଟ ହଁ ବର୍ଷା ତ ଲାଗି ରହିଚି ଟେନ୍ଥ ରେଜଲ୍ଟ କେମିତି ହେଇଚି?
ଟେନ୍ଥ ରେଜଲ୍ଟ ଭଲ ହେଇଛି।
ଭଲ ହେଇଛି ଫୁଣି ପ୍ଲସ୍ ଟୁ ପରେ ଫୁଣି କଣ ପଢ଼ିବାର ଇଚ୍ଛା
ହଁ ଟିଚର ଲାଇନରେ ଯିବାର ଅଛି
ଆଚ୍ଛା
ତାହଲେ ଏଜୁକସନରେ ଅନ ମୁଁ ଏବେ ବସ୍ ଷ୍ଟପ ରେ ଠିଆ ହୋଇଛି ବସ୍ କୁ ଅପେକ୍ଷା କରିଛି
କି କାମ କରଚନ୍ତି?
ମୁଁ ଡାଟା ଅପରେଟର ଅଛି।
ଅଗୁକୁ ତ ର ଥ ଯାତ୍ରା ଆସୁଚି କଣ କେମିତି ବୁଲିଆକୁ ଯିବେ?
ବୁଲିବାକୁ ତ ଇଚ୍ଛା ଅଛି ହେଲେ ଛୁଟି ନାହିଁ ଯାଇ ହବ ନାଇଁ ଆଉ କିନ୍ତୁ ରଥଯାତ୍ରା ମୁଁ ପୂର୍ବରୁ ଯାଇଚି। ଦିଇ, ତିନି ବର୍ଷ ଦେଖିଛି ରଥଯାତ୍ରା। ପୁରୀରେ ଆଉ ବହୁତ ମାନେ ବୋହୁତ ଭିଡ଼ ହୁଏ। ବିଶ୍ୱର ପ୍ରସିଦ୍ଧ କହିଲେ ଚଳିବ।
ଆ ଭ
ପ୍ରଭୁ ମହାବାହୁ ମହା ଜଗନ୍ ବଡ଼ ଠାକୁର ସିଏ ଆସନ୍ତି ନଅ ଦିନ ପାଇଁ ମାଉସୀ ମା ମନ୍ଦିରକୁ ଆସନ୍ତି। ଆଉ ତାଙ୍କ ଙ୍କ ଜନ୍ମବେଦୀ କୁହାଯାଏ ସେଇଟା ସିଏ ଆସନ୍ତି ସେଠି ଯାତ୍ରା କରିବା ପାଇଁ
ତାପରେ ପୁଣି ରିଟର୍ଣ ଯେତେବେଳେ କରନ୍ତି ବଡ଼ ଦାଣ୍ଡରେ ସିଏ ଦୁଇ ଦିନ ରୁହନ୍ତି ଗୋଟେ ଏକାଦଶୀ ଥାଏ ସେଦିନ ତାଙ୍କର ସୁନାବେଶ ହେଇଥାଏ। ଆଉ ସିଏ ଦୁଇ ପ୍ର ଲୀଳା କରନ୍ତି ଦର୍ଶନ ଦିଅନ୍ତି ଭକ୍ତମାନଙ୍କୁ ଯେ ସମସ୍ତେ ତ ବିଶ୍ଵର ସମସ୍ତେ ତ ହିଁ ଜଗନ୍ନାଥ ପ୍ରେମୀ ନା ସିଏ ସମସ୍ତଙ୍କୁ ଅଁ ଅନୁମତି ନାହିଁ ଦର୍ଶନ କରିବା ପାଇଁ ବାହାର ରାଷ୍ଟ୍ରର ଅନୁମତି ନଥାଏ ତେଣୁ ସେମାନଙ୍କୁ ଦର ଦର୍ଶନ ଦବା ପାଇଁ ସେ ବର୍ଷକୁ ଥରେ ହିଁ ଆସନ୍ତି। ବାହାରକୁ ଆସନ୍ତି ଆଉ ସେମାନଙ୍କୁ ହିଁ ଦର୍ଶନ ଦିଅନ୍ତି। ଏଇ -ଏହିଭଳି ଭଗବାନ ତାଙ୍କର ମାନବୀୟ ଲୀଳା କରନ୍ତି।
ତାଙ୍କର ବୋଲେ ସବୁ ବଡ କୁହନ୍ତି। ବଡ ଠାକୁର କୁହନ୍ତି। ବଡ଼ ଦାଣ୍ଡ କୁହନ୍ତି।
ହେଇ ଯ
ଆଉ ସବୁ ତାଙ୍କର ବଡ଼- ବଡ ଭୋଗ କୁହନ୍ତି। ବଡ ପଣ୍ଡା କୁହନ୍ତି। ବଡ ପତିତପାବନ
ତେଣୁ ଅବଢା ହେଇଟି ଭୋଗ ଲାଗିହେବ। ଛପନ ପଉଟି ପ୍ରସାଦ, ମହାପ୍ରସାଦ ତିଆରି ହୁଏ। ସେଠି ସମସ୍ତେ ମାନେ ହେଟି କେହି ଖାଲି ପେଟରେ ହିଁ ଫେରନ୍ତି ନାହିଁ। ସମସ୍ତଙ୍କ ପାଇଁ ଖାଦ୍ୟରେ ବ୍ୟବସ୍ଥାଥାଏ। ମ ଆନନ୍ଦ ବଜାରରେ ମହାପ୍ରସାଦ ତାକୁ ଅବଢା କୁହାଯାଏ। ଆଉ ସେଇଟା ଗୋଟେ ଆଶ୍ଚର୍ଯ୍ୟ ଜିନି ଷ ସେଥିରେ ଅଛି। ମହାପ୍ରସାଦ ତିଆରି ସମୟରେ ଉଁ ଯେ ଆମେ ସାଧାରଣ ଭାବେ ଗୋଟେ -ଗୋଟେ ଚୁଲିରେ ଗୋଟେ ଏ ଗୋଟେ ହାଣ୍ଡି ହିଁ ଏ ବସେଇକି ଆମେ ରାନ୍ଧିଥାଉ, ରୋଷେଇ କରିଥାଉ, କିନ୍ତୁ ସେଠି ଆଶ୍ଚର୍ଯ୍ୟ କଥାଯେ ହାଣ୍ଡି ଉପରେ ହାଣ୍ଡି ଏମିତି ହେଇକି ଆଠ ଦଶ ଥାକ ହେଇକି ରହିଥାଏ। ଛୋଟ- ଛୋଟ ହାଣ୍ଡି ହୋଇଥାଏ। ସିଏ ଏଇଟା ଆଶ୍ଚର୍ଯ୍ୟ ଯେ ଉପରୁ ମାନେ ତିଆରି ହେଇ -ହେଇକା ତଳପାଖ ବୁବୁ ଆସିକି ସିଝେଇଥାଏ। ଏଇଟା ଗୋଟେ ଠାକୁରଙ୍କର ଆଶ୍ଚର୍ଯ୍ୟ ଥାଏ। ଏଇଭଳି ମହାପ୍ରସାଦ ତିଆରି ହେଇଥାଏ ଆଉ ସେଠି ମା ଲକ୍ଷ୍ମୀ ସାଆନ୍ତାଣୀ ତିଆରି କରନ୍ତି ତମେ କଣ ଜାଣିଛ? ଜଗନ୍ନାଥଙ୍କ ବିଷୟରେ
ଜଗନ୍ନାଥ ବିଷୟରେତ ଏମିତି ଆମର କୁଆଡେ ବର୍ଷା ହଉଛି ଏବେତ କୁଆଡେ ଯାଇ ହବନି
ବାସ ସେମିତି ଆମ ଘର ପାଖରେ ଦି ବର୍ଷ ହେଲାଣି ସେଇ
ପୁରୀ ମୋ ମାଉସୀଙ୍କ ବାହାଘର ପରେ ମୁଁ ଯାଇଥିଲି, ପୁରୀ ଥରେ ଆଉତ ଠାକୁରଙ୍କ ସେମିତି ଡୋରି ଲାଗିନି, ଯିବାର ନାହିଁ ଜେଜେମା ଯେହେତୁ ମରି ଯାଇଛନ୍ତି। ବର୍ଷେ ପରେ ତାପରେ ପୁରୀ ଯିବାର ଅଛି। ଆଉ
ଆଚ୍ଛା!
ପ୍ରୋତେନ୍ତି ନଅଦିନ ଠାକୁର ଘରେ ରହିବେ ଏବେ ତ ଆସୁଛି। ଠାକୁରଙ୍କ ରଥଯାତ୍ରା
ହୁଁ, ଆଗେ ଜଗନ୍ନାଥ ଅଣସ ଅଣସର ଘରେ ଅଛନ୍ତି। ଅସୁସ୍ଥ ହିସାବରେ ଅଛନ୍ତି। ଆଉ ତାଙ୍କର ଏବେ ଆ ଆୟୁର୍ବେଦିକ ପରୀକ୍ଷା ଚାଲିଚି, ଔଷଧ ଦିଆହଉଛି, ଆଉ ତାଙ୍କ ଏବେ ପାଦରେ ଫୁଲୁରି ତେଲ ଅ ଲଗାଯାଇଥାଏ। ଫୁଲୁୁରି ତେଲ ହଉଚି ଆମର କିଛି ତେଲ ରାଶିତେଲ ତାକୁ ମାଟିତଳେ ବହୁତ ଆୟୁର୍ବେଦିକ ମାନେ ଜଡିବୁଟି ଏ କିଛି ସେଥିରେ ରଖି କିଛି ପୁଷ୍ପରଖି। ସେଟା ମାଟିତଳେ ପୋତା ଯାଇଥାଏ ବସ। ସେ ପାଖା ପାଖି ପୋତା ଯାଇଥାଏ ସେଇଟାକୁ ପୁଣି ମାଟି ତଳୁ କଢା ଯାଇଥାଏ ତାକୁ ହିଁ ଫୁଲୁରି ତେଲ।
ଚାଲ ଭିତରକୁ ଚାଲ।
ଏଇଭଳି ଠାକୁରଙ୍କର ଜର ହେଇଚି ଯୋଉଟା ତାଙ୍କର ନିରା। କରଣ ପାଇଁ ଏଇଭଳି ଔଷଧ ପ୍ରସ୍ତୁତ ରଜପୁଅ। ପର୍ବତ ବହୁତ ବଢ଼ିଆ ଏଥର ହେଇଛି ମହୋତ୍ସବ ହେଇଥିଲା ଆମର ରଜ ପର୍ବ। ଆଉ ବହୁତ ପ୍ର ପ୍ରକାରର ଦୋଳି ହେଇଥିଲା ବହୁତ ଆଖପାଖ ପଞ୍ଚାୟତ ଗାଁରୁ ବହୁତ ମାନେ ଲୋ କ ଆସିଥିଲେ ରଜ କୁଇନର ବ୍ୟବସ୍ଥା ହୋଇଥିଲା ଆଉ ବା ହାରୁ ଆମର ସେଲିବ୍ରେଟିମାନେ ଉଁ ମୁଖ୍ୟଅତିଥି ଭାବେ ଆସିଥିଲେ।
ଆମର ତ ସେପଟେ ଏମିତି କିଛି ଏତେ କିଛି ହୁଏନି ବାସ୍ ଏମିତି ଏଥର ତ ଟିକେ। ଖରା ହେଲା ରଜରେ ଏଥର ଖରା ହେଲା ବେଶୀ। ସେମିତି କୁଆଡେ ବୁଲାବୁଲି କରିବାକୁ ଗଲୁନୁ ଦି ପରେ ବି ବର୍ଷା ହେଲା ପ୍ରଥମ ରଜ ଦିନ। ତ ଆମର ଟିଉସନ ଫକସନ୍ ହୁଏ ଆମେ ସେଇଠି ସବୁ ସାଙ୍ଗସାଥି ମିଶିକି। ରଜ ପାଳନ କରୁ ସେକେଣ୍ଡ ରଜ ଦିନ ସେମିତି ସାଙ୍ଗସାଥି ଆଖପାଖ ଗାଁ। ଯାଇଥିଲୁ ଥାର୍ଡ ରଜ ଦିନ ତ ବିଶେଷ କରି ସେମିତି କୁଆଡେ ଯାଇନୁ।
ଆମର ଏପଟେ ରଜ ତ ପାଗ ବଢ଼ିଆ ଦେଇଥିଲା ରଜ ପାଗ ଯେଉଟାକି କୁହାଯାଏ।
ହଁ।
ଝୋଟି ହୁଏ ନୃତ୍ୟ ସଙ୍ଗୀତ ଏଭଳି ହୁଏ ତାଙ୍କୁ ପ୍ରାଇଜ୍। ମଧ୍ୟ ଦିଆଯାଏ ଯିଏ ଫାଷ୍ଟ ସେକେଣ୍ଡ ଥାର୍ଡ଼ ହୁଅନ୍ତି ତାଙ୍କୁ ପ୍ରାଇଜ ମଧ୍ୟ ବିତରଣ କରାଯାଏ।
ଆପଣଙ୍କୁ ପ୍ରତିଯୋଗିତାରେ ଭାଗ ନେଇଥିଲେ।
ନା ନା ମୁଁ ଆମେ ତ ରଜ କୁଇନି ଏଇଟା ରଜ। କୁଇନ୍ ସେଲିବ୍ରେସନ୍ ହଉଥିଲା ନା ଆମ ପାଇଁ ଏଟା ଆଲାଉ ନଥିଲା ସେଇଟା କେବଳ ଝିଅମାନଙ୍କ ପାଇଁ ଥିଲା। ପୁଅ ପିଲାମାନଙ୍କ ପାଇଁ ନାହିଁ ପୁଅ ପିଲା ଯାହା ସହଯୋଗ କରିବେ ଆଉ କିଛି ନାହିଁ।
ଓହ ଆପଣ ସହଯୋଗ କରୁଛନ୍ତି। କି ନାଇଁ ତମେ କେ ବା
ଆଉ ବେ ପାଠ ପଢା କେମିତି ଚାଲିଛି?
ପାଠପଢା ତ ଏବେ ଭଲ ଚାଲିଛି ପ୍ଲସ୍ ଟୁ ସେ ଟିକେ କଷ୍ଟ କରିବାକୁ ପଡୁଛି ଆଉ। ତମର ଯେତିକି ହଉଛି ସେତିକି ଦିଅ ହଁ ଆରେ ଭାଇ ପଚାଶ ଟଙ୍କା ଦେଲି ପରା। କଣ ଦେଇଥିଲେ କଣ କହିମି ଚେନ ଦଉନ କଣ କହିମି ଚେନ ସିଲେଇ। ହେ ରଖୁନ ଏମିତି କଣ କହୁଛନ୍ତି ତାକୁ କିଛି କହିନ କଣ କହିଲେ ତମେ କଷ୍ଟ ତମେ ଏମିତି ପୁର ହେଇଯ ପ୍ରସ୍ତୁତି ପାଇଁ ତ ବହୁତ ହାର୍ଡୱର ଚାଲିଛି ସକାଳୁ। କି ଡେଲି ପରିଶ୍ରମ। ତମଶ କରୁଚି ରାତିରେ ବି ବହୁତ ଟାଇମ ପରିଶ୍ରମ କରିବାକୁ ପଡୁଛି ପରିଶ୍ରମ ତ ଠିକ ଚାଲିଛି। ଦେଖାଯାଉ କଣ ହଉଛି ନା ନା ଦିଅ ଆଗେ ଦିଅ। କହୁନ ନାଇଁ ଆଉ ଆପଣଙ୍କ ଦେହ ଭଲ ଅଛି। ଘରେ ସମସ୍ତେ କିଏ କିଏ ଅଛନ୍ତି ଏଇ ପଚାଶ ହବ ତ କଣ ଆଛା ସମସ୍ତ ଙ୍କ ଦେହ ଭଲ ଅଛି ମାମ ଘରେ ତ ମୋ ବାପା ବାହାରେ ରହୁଛନ୍ତି ମୋ ମାମା ମୋ ଜେଜେମା ମ ସାନ ଭାଇ ଭଉଣୀ ଏମିତି ସବୁ ଅଛନ୍ତି ଘରେ ଆଉ ଆଚ୍ଛା ଆଉ କଣ କୁହନ୍ତୁ ସର ପରିବାର ହେଇକି ସେମିତି ତ ସେଇ ପୁରୀ ଥରେ ଯାଇଥିଲୁ ଆମ ଏଇ ମାଉସୀଙ୍କ ବାହାଘର ପରେ ପୁରୀ ଯାଇଥିଲୁ ଆଉ ଗୋଟେ ଆମେ ଠାକୁରଙ୍କ ଦୀକ୍ଷିତ ନେଇଛୁ ଅଭିିରାମ ଠାକୁରଙ୍କ ଦୀକ୍ଷିତ କର୍ମଳାପୁରୀ ବୁଲିବାକୁ ଯାଇଥିଲୁ କୋଣାର୍କ ଯାଇଥିଲୁ ଏମିତି ସବୁ ଆଉ ଏବେ ତ କୁଆଡେ ଯାଇହଉନି ଅଛି ଏମିତି ନେକ୍ଟ ଆର ବର୍ଷକୁ ଦେଖାଯାଉ ଠାକୁରଙ୍କ ଡୋରି ଲାଗିଲେ ପୁରୀ ଯିବାର ଯୋଜନା ଅଛି ଘର ପରିବାର ସହିତ ଆପଣ କୁଆଡେ କୁଆଡେ ବୁଲୁଛନ୍ତି ଘର ପରିବାର ସହିତ
ତୁ ସବୁଠାରୁ ବେଶୀ ଭଲ ଲାଗେ ପୁରୀ ଯିବା ପାଇଁ। ପୁରୀ ସମୁଦ୍ରରେ ବୁଲିବା ପାଇଁ ଆଉ ଜଗନ୍ନାଥଙ୍କ ମନ୍ଦିର ଦର୍ଶନ କରିବା ପାଇଁ ବହୁତ ଭଲ ଲାଗେ ଅବଡ଼ା ଖିଆ। ହୁଏ ଆଉ ବହୁତ ସେଠି ମଜା
ଆଉ ସାଙ୍ଗସାଥି ସବଟେନା? ସେମିତି ହବ ଆଉ ତାହଲେ ଆସୁଛା କାଇଁ। ଚାଲ ଭିତରୁକୁ ଚାଲ ଚାଲ। ହଉ ଆମର ତ ରଜରେ ପୋଡ଼ ପିଠା ଆରିସା ପିଠା ଚକୁଳି ପିଠା। ଏଇ ସବୁ ପିଠା ଖାଇଛୁ
ଆଛା ସବୁଠାରୁ କୋଉ ପିଠା ତମକୁ ଭଲ ଲାଗେ
ବେଶୀ ପୋଡପିଠା ଟା
ପୋଡ ପିଠା କିଏ ମା ବନାନ୍ତି ପୋଡା ପିଠା
ହଁ ମା ବନାନ୍ତି। ମତେ ତ ସେମିତି ଚକୁଳି ପିଠା ଆସେ ସେଟା ବହୁତ ସହଜ କରିବାକୁ। ହଁ ଆଉ ଆପଣ କିଏ କିଏ ପିଠା ଖାଇଛନ୍ତି ରଜରେ ହ ଆ ଚାଲ ମତେ କ୍ଲିୟର କର
ସୁଯୋଗ
ୁ ଯାଇ ଭଳି କ କହ ସେମତି କଣ କରିପାରିବି ମୁରୁଯ ପକେଇ ପାରିବି ଆଉ ଆଉ ଆଣଚିତାରେ ଝୋଟି କରିପାରିବି। ପିଠା ତ ସେମିତି ହେ ଚକୁଳି ପିଠା ଛଡା ଆଉ କିଛି ତ ଆସିବନି ସେମିତି ଆ ସେ ଏତିକି ଆଉ ଯାହା ଯାହା ସବୁ ଟାକ୍ସ୍ ଥିବ ତାଙ୍କର କରିପାରିବି। ହ୍ୟାଲୋ ଆ ନାଇଁ ନାଇଁ ଚିତ୍ର ଏତେ ଭଲ ହୁଏ ନା। ସେମତି ଆଉ ଏତେ ବି ଭଲ ନୁହେଁ। ତଥାପି ଦେଖିକି କରିଦେବି। ହଁ ହଉ ଠିକ୍